ମୁଁ
ହାଲୋ। ହ୍ୟାଲୋ ହଁ କଣ କଣ କରୁଚ?
ମୁଁ ଶୋଇଥିଲି।
ଖାଇ ସାରିଲଣି?
ହଁ ଖାଇ ସାରିଲିଣି।
କଣ ଖାଇଲ?
ଇ ଏମିତି ଗୋଟେ ଜିନିଷ କହିପାରିବନି।
ମାନେ କଣଟା ଖାଇଲ କହିପାରିବନି?
ନା।
ଓହୋ ତା ମାନେ ଏମିତିଆ ଦିନିସ ଗୋଟେ ହେଇଥାନ୍ତା ତମର ନା।
ମୁଁ କହି ପାରିବିନି।
ଆ ଆଚ୍ଛା ଆଚ୍ଛା ହଉ ଆଉ।
ତମେ ଖାଇବ କି? ତମେ ଖାଇବ କି? ତ ହ୍ୟାଲୋ ହ୍ୟାଲୋ। ହ୍ୟାଲୋ ହ୍ୟାଲୋ। ହ୍ୟାଲୋ। ଲୋ। ଲୋ